ମୁଁ କହିଲି ଫେର୍ ଯଦି ନ ଉଠେଇଲେ ଶଇଲା।
ନାଇଁ ନାଇଁ ତାହେଲେ କଣ ହେଇଛି କହିଲେ, ମୁଁ ସେ ରେକର୍ଡିଙ୍ଗଟା ଆର ଫୋନରେ କଲ୍ ତ ମୋର ଭୁଲ୍ ମୁଁ ଏ ଫୋନ୍ଟା ସାଇଲେଣ୍ଟ ମାନେ ଯୋଉ ଭାଇବ୍ରେସନ୍ କରିଦେଇଛି। ମାନେ ଆପଣ ଲଗେଇ ବା ଭିତରେ ମୁ ଏ ଫୋନ୍ ରେ ରିଫ୍ରେଶ ମାରିକି ସେଠାରେ ଗୋଟେ ରେ କର୍ଡିଂ କରିଦଉଥିଲି ବ୍ଲୁଟୁଥ ଲଗେଇକି ସେ ଆର ଫୋନରେ ତ କଣ ହେଇଛି ନା ମୁଁ କହିଲି ଫୋନ୍ ଆପଣଙ୍କର ଆସିଲେ ଆଁ ଏଟା ରିଙ୍ଗ ହେଇଯିବ ନା ସେ ରେକର୍ଡ଼ିଂ ଟା ଶୁବିଯିବ ମୋର ହିଁ ଭୁଲ। ଦେନ୍ ଯଦି ରିଙ୍ଗ ହେଲା ମତେ ଶୁଭିଲାନି କଣ ପାଇଁ ତା ଭିତରେ ସେ ଫୋନ କରିଦେଲା କହିଲା ଆମେ ହେବୁ କିଏ ବିଜି ହେଇଗଲେଣି ଯେ ଏକାନରେ ଗୋଟେ ଫୋନ୍ ସେକାନରେ ଗୋଟେ ଫୋନ୍ ଆଉ ପ୍ରକୃତରେ ମୁଁ ବା ତା କହିଲି ମୁଁ କହିଲି ମୁଁ ଘରେ ବସିକି ମତେ ଆଉ ସମୟ ନାହିଁ ଖାଲି ଏମର୍ଜେନ୍ସି କାମରେ ଏତିିକି କରୁଛି ବାସ୍ ସଇଲା।
ଆପଣ ବା ହୋମ୍ ମିନିଷ୍ଟର୍ ଘରର।
ହଁ ଆଉ କଣ କହିଲୁ ଯୋଉ ଘର କାମ ଯୋଉ ଏକ୍ସଟ୍ରା ଏକ୍ସଟ୍ରା କରିଦିଏ
ହଁ।
ଯୋଉ ଟେ ସଜା ସଜଡିକି ଯୋଉ ଯାହାହେଲେତ ଧୂଳି ହଉଛି ଘର ଦ୍ଵାର ଟିକେ ମତେ ତେ ସଫାସୁତୁରା ଭଲ ଲାଗେ ଏବେ ଏଇନା ଏତେ ଅପରିଷ୍କାର ହେଇ ଛି ଯେ ମୁଁ କହିଲି ଯାଉ ଭାରି ମାସେ ଦୁଇ ମାସ କରିବି କାମ ଟା ସରିଯାଉ। ଆପଣ ତ ଡେଲି ଯାଉଛନ୍ତି ବେରି।
ଆଜି ଆମର ଏଇ ଟାସ୍କ ଟା ଲାଷ୍ଟ ନୁହେଁ କି?
ଓହୋ ମୋରବା ଓ ଏଇଟା ଆଜି ଲାଷ୍ଟ ଆପଣଙ୍କର?
ନା ଆପଣ ଏଇ ଯୋଉ କଲିଙ୍ଗ ଟାସ୍କ ଟାସ୍କଟା ସମସ୍ତଙ୍କର ଆଜି ଲାଷ୍ଟ। ଖାଲି ମୋର ନୁହେଁ।
ହଉ ସମସ୍ତଙ୍କର ଲାଷ୍ଟ ଆଜି ମୁଁ ଭାବୁଛି ଆପଣଙ୍କର ବୋଧେ ଆ ଜି ଲାଷ୍ଟ ଦେଇଛନ୍ତି ଆଉ ମୋର ତ ଏଟା ସରିପାଇଲାନି।
କେତେଟା ହେଇଛି ଆପଣଙ୍କର?
ମୋର ପା ଟା ସେ ଯେତେବେଳୁ ଏଟା ତାକୁ ଯୋଡିଲେ କାରିଆପ୍ ସହିତ ତ ଏଇଟା କଣ ହେଇଛି ନା ସେ କଣ ଟା ମାଇଲା ବେଳୁ ଭୁଲ ଭାଲ୍ ମାରି ଦେଇଛନ୍ତି ଯେ ଏଇଟା କେବଳ ଆସୁଛି। ଗୋଟେ ବି ଫୋନ୍ ଯିବନି।
ହ
ତମେତ କୋଡିଏ ଜଣ କୋ କୋଡିଏ ଟା ଖଣ୍ଡେ କଲ ଆସିଛି ଆଉ। କୋଡିଏ କି ବାଇଶଟା ଖଣ୍ଡ କଲ୍ ଆସି ସେଥିରୁ ଦି, ତିନିଟା ରିଜେକ୍ଟ ହେଇଯାଇଛି।
ଫୋନ୍ ନମ୍ବରରୁ ହଉଛି ଜଣେ ମ୍ୟାମ୍ ଦେଇଥିଲେ ତାଙ୍କର ଡବଲନାଇନ୍ ତାଙ୍କ ନମ୍ବର ହଉଛି ଡବଲ୍ ନାଇନ୍ ଥ୍ରୀ ଏଇଟ୍ ଓନ ନାଇ ଓନ ଟୁ ଜିରୋ ସିକ୍ସ
ଓହୋ କେମିତି କହିବି କିଏ ବୋଲି ସିଏ।
ସେ କିଏ କେଣ ମୁଁ ତାଙ୍କୁ ଯଉ କଲ୍
ହୁଁ ଯେଉଁ ଅବଜ୍ଞା ତ ଗୋଟେ ଆମର ପରିବାର ତିଆରି କରିଦେଇଛି ଆଉ ଯା ହେଉ ଧନ୍ୟବାଦ୍ କାର୍ଯ୍ୟା ଆପ୍ କୁ ଗୋଟେ ମାନେ ବିଶ୍ଵକୁ ଗୋଟେ ପରିବାର କରିଦେଇଛନ୍ତି ଅବିକା।
ସିଏ ହଉଛି କଣ କହିଲେ ସିଏ ମୋତେ କହିଲେ ମୁଁ କହିଲି ମ୍ୟାଡାମ ମ କଲ୍ କହି ଆପଣ ଜ କହେ ମୋର ଟାର୍ଗେଟ ପୁରା ହେଇଯାଇଛି ତ ବି ସେଇଥିଲାଗି ଆସିଲୁଉ ମତେ କହଲେ ମୁଁ ଗୋଟେ ମତେ ନମ୍ବର ଟା ମେସେଜ କଲି ହାଟସଆପ୍ କହିଲେ ମ୍ୟାଡ ଏଇ ନମ୍ବରରେ କରନ୍ତୁ ସେ ମ୍ୟାମ୍ ବହୁତ ଭଲ। ସେ କଥା ହେବେ କିନ୍ତୁ ଟିକେ କଲ କରିକି କଥା ହେବେ କହିଲେ ହଉ ଠିକ ଅଛି। ମୋର ଆପଣଙ୍କ ସରେ ଏଇଟା ହେଇଗଲା ମୋର ପନ୍ଦରଟା ପୁରା ଫୁଲ ହେଇଗଲା।
ଓହୋ କିନ୍ତୁ ପନ୍ଦର ପରେ ଆପଣ କରିପାରିବେ ବୋଲି ଜାଣିଛନ୍ତି ନା ନଁ ଯେମିତି ଆପଣ ମତେ ଗୋଟେ ବଢିଆ କଥା କହିଲେ
ଜାଣିଛ ନା ପନ୍ଦର ପରେ ପିଲା ଯେତିକି ଷ୍ଟୁଡେଣ୍ଟ ଅଛନ୍ତି ସେ ମିନିମମ୍ କେତେ କହିଲ ତିରିଶ ତିରିଶ ଟା କରିଦେଇଛନ୍ତି ଗୋଟେ ପିଲା ସାଙ୍ଗରେ ଏବେ କଥା ହଉଥିଲି ସିଏ ସିଏ ପୁରା ବାହାରେ ରହୁଛି। ଆଉଟ ଅଫ ଷ୍ଟେଟ ରେ ରହୁଛି। ସେ ପିଲା ତିରିଶ ଟା କରିଦେଇଛି, କିନ୍ତୁ ଜାଣିପାରୁନ ଯେ କହୁଛି ମୋ ଟାକ୍ସ ପୁରା ହେଇନି। ଆହୁରି ପନ୍ଦରଟା ଅଛି। ମୁଁ କ ତାକୁ କହିଲି ମୁଁ କହିଲି ଆରେ ବାବା ତମେ କେତେଟା କରିଛ? କହିଲେ ମୋର ଟ୍ୟାକ୍ସ ଆହୁରି ବାକି ଅଛି। କହିଲି ନା କେତେଟା କଲ ଟୋଟାଲ କରିଛ? ନା ମୁଁ ତିରିଶ ଟା କରିଛି, ଆହୁରି ପନ୍ଦରଟା ବାକି ଅଛି।
ଇଏ ପା ଘରେ ବସିକି ଚାକିରି ଭଳିଆ ହେଇଗଲା। ଆଉ ଟାଇମ ନାହିଁ। ଏଇନା ପା ତା ବାବା ଫୋନ କରିଥିଲେ। ଆମର ଆକ୍ଚୁଆଲି ଦୋକାନ। ମୋବାଇଲ ଶପ୍ ତା ବାବାର। ମୋବାଇଲ ଦୋକାନ ଫୋନ କରିଥିଲେ। କହିଲେ ଖାଇବାକୁ କଣ କରୁଛ? ସେ ଦେଖିଲେଣି ଇଏ କଣ ଦିନରାତି ଗପି ଲାଣି ବସିକି। ମୁଁ କହିଲି ଆଉ ଦିନର ଭାତ, ଡାଲି, ଆଳୁ ସିଝା ଥିଲା ମିକ୍ସଚର୍ ଝିଅ ଖାଇଦେଲା, ପୁଅ ତାର ଚୁଡ଼ା କଦଳୀ ଖାଇଦେଲା, ମୁଁ ମୋର ମୁଢି ମିକ୍ସଚର ଖାଇଥିଲି। ତ ଆଉ ପୁଣ ଝିଅ ବିସ୍ କୁଟ ଖାଉଥିଲା ଦିଖ ଖଣ୍ଡ ଦେଲା ଖାଇଦେଲି ଆଉ ସେ ଖଣ୍ଡେ ଚୋବେଇ ଦେଇଥିଲି। ଆମ ତିନିଜଣଙ୍କ ର ଆଉ ଆମର ଖାଇବାର ନାହିଁ। ସେ ଡେଲି ରାତିରେ ଛତୁଆ ଖାଇ ଦିଅନ୍ତି। ତ ତାଙ୍କର ଆଜି ଛତୁଆ ଖାଇବାକୁ ମୁଡ୍ ନାହିଁ। ତେଣୁ ଭାବିଲେ କଣ ରୋଷେଇ କରିଥିବ ଯଦି ଆଉ କିଛି ଆଣିବିନି ହେଠୁ କହିଲେ ମୋ ପାଇଁ ମୁଁ ଯାଉଛି ନେଇକି ଯିବି। ମୁଁ ହଉ ନେଇକି ଆସ। ମୁଁ କହିଲି ଆମର ଖାଇବା କାମ ବି ଚାଲି ବୁଲିକି ସରେଇ ସାଇଲୁଣି। ଆଉ ମୁଁ କହିଲି ଏଇନା ବ ସେ ଭଉଣୀ ଯୋଉ ଫୋନ କରିଥିଲା ମୁ ତାକୁ କହୁଥିଲି ମୁଁ କହିଲି ଆଉ ଜମା ଟାଇମ ବାହାରୁନି। ମାନେ କାମ ପ୍ରକୃତରେ ଏତେ କାମ ଯେମିତି ଚାରିପଟେ ଚାରିଟା କାମ ପଡିଛି।
ଆଜ୍ଞା ନା ମୁଁ ପା ବିଶ୍ଵାସ କରି ଚାରିଟା ବେଳୁ ଆଜି ଏଇ କାମ ରେ ଲାଗି ଲାଗି ମୋର ମାନେ ଆଠ ଟା କି
ଆ ସେଇପା ମାନେ ଆପଣ ଫ୍ରି ଥିଲା ବେଳୁ ଅଲଗା ଲୋକ ଫ୍ରି ଥିବା ଦରକାର।
କଲ୍ ହେଉଛି ରିସିଭ୍ କରିଛି।
ହଁ।
ସାତଟା ଟା କଲେ ରିସିଭ୍ କରିଛି ବୋଧେ ଆଉ ଏଇଟା ଆପଣଙ୍କର ଏଇଟା ହେଇଗଲା ମୋର ହେଇଗଲା ପନ୍ଦରଟା କଲ ହେଇଗଲା।
ଓ ଆଉ ଆଠଟା ହେଲା ବେଳକୁ ଅଶି ମିନିଟ୍ ମାନେ ପ୍ରାୟ ଦେଢ଼ ଘଣ୍ଟା ଆଉ। ଦେଢ଼ ଘଣ୍ଟା ଆପଣ ସମୟ ଦେଲାବେଳକୁ ବହୁତ କଷ୍ଟ। ତା ଆଗରୁ ପୁଣି ଟିକେ କଥା ହେବେ, ମୁଁ କଲ୍ କରୁଛି କି
ହଁ, ମୁଁ ଆଉ ଗପି ପାରିବିନି ମ୍ୟାଡାମ ମୋ ତଣ୍ଟି ଛାତି ଦରଜ ହେଇଗଲାଣି। ମୁଁ ଆକ୍ଚୁଲି ବହୁତ ପତଳା, ବହୁତ ପତଳା ମୁଁ।
ହାଃ ହାଃ।
ପୁରା ମାନେ ବହୁତ ପତଳା
ନାଇଁ ଏଥିରେ ବି ଗପି ଗପି ମାନେ କାଟୁଛି। ଏତେ ଗପିଆ କଣ ଅଭ୍ୟାସ ଅଛି କି?
ନା ମୋର ଅବଶ୍ୟ ପିଲାଙ୍କୁ ଅଛି ଯେ, କିନ୍ତୁ ମୁଁ ପିଲାଙ୍କୁ ଯେ ତିକି ପଢେଇବା ବାସ୍ ସେତିକି। ମୁଁ କଚର କଚର ହୁଏ ମୋ ତଣ୍ଟିଟା ତ ଆଉ ଖୋଲୁନି। ମୋ ଓରିଜିନାଲ ଟୋନ ମୁଁ ଟୋଟାଲ ଶୁଣିବାକୁ ଆଉ ପାଉନି।
ହଉ ଆଜି
ନାଇଁ ନାଇଁ ନାଇଁ ନାଇଁ ଶେଷ କଥା ନାଇଁ ସ୍କୁଲ ପଢ଼ିଲା ଦିନୁ ସେମିତି ତଣ୍ଟି ବସିଯାଇଛି।
ହଁ ସ୍କୁଲରେ ବି ପିଲାମାନଙ୍କ ସହିତ ବୁଝେଇବା, ତାଙ୍କୁ ଦୁଷ୍ଟ ହେଲେ ପାଟି କର। କେତେ କାମ ନା ଆଉ କଣ ଖାଲିଟାରେ।
ଆଉ ମୋର ଏଇଟା ଆପଣ ସ
ଗଲାବେଳକୁ କଣ ସହଜ କଥା ହେଇଛି।
ଭାରି କଷ୍ଟ। ସେ ଏଇ ସଇଲା ସ
ଦିନରେ କାଟିଲା। ଆମେ ଟିକେ ଶୋଇପଡୁ କେହିନା ମତେ ଥର କଷ୍ଟ ହେଲା ବି ଆମେ ଚୁପ୍ କି ଦିନରେ ଶୋଇପଡୁ ତାପରେ ଉଠିଲା ହବ। କିନ୍ତୁ ଆପଣ ତ ଯିବାକୁ ବାଧ୍ୟ ନାଇଁ କି? ନିହାତି ଆଉ।
ହ ଯିବାକୁ ବାଧ୍ୟ ଆଉ କଣ କରିବୁ। ନା ଯାଅ ମୋର ଏଇଟା ଗୋଟେ ସରିଗଲା ଟ୍ୟାସ୍କ ଟା ମୋର ଗୋଟେ ବଡ଼ ଟେନସନ ସରିଗଲା।
ମୁଁ କହୁନି ଆଜି ରବିବାର ଆଜି ସାରି ଦେବେ।
ନାଇଁ ମୁଁ କହନି କାଲିଠୁ ଷ୍ଟାର୍ଟ କରିଛି କାଲି ହେତେ ମୁଁ କହିଲି ନାଁ ସରିିବାନି ସରିିବାନି ସରିବନି। ଆପଣ ଟିକେ ଯାହା ବହୁତ କୋପ୍ରେଟ କଲେ ଆଉ ଜଣେ ସାର୍ ବି ଅଛନ୍ତି ସିଏ ବି ବହୁତ କୋପରେଟ କଲେ ତାପରେ ଆଉ ଗୋଟେ ବହୁତ ଆଉ ଗୋଟେ ସୁବିଧା ହଉଛି କଣ କହିଲେ ଆମର ଏଇ ଗ୍ରୁପରେ ମାନେ ସମସ୍ତେ ସମସ୍ତଙ୍କୁ କୋପଟ କରୁଛନ୍ତି। ସେଇ ଜିନିଷଟା ସବୁଠୁ ବଢିଆ ଜିନିଷଟେ।
ହଁ ହଁ ସମସ୍ତଙ୍କର ବି ପ୍ରଫିଟ ଅଛି ନା ସମସ୍ତଙ୍କର
ଆରେ ଆମେ ଚାହିଁବା ଆମର ଯଦି ପାଞ୍ଚଶହ ଟଙ୍କା ହଉ ଆଉ ଜଣଙ୍କର ବି ପାଞ୍ଚଶହ ଟଙ୍କା ହଉ ସେ ଜିନିଷ ଟା। ଆଉ ସେ ବି ଗ୍ରୁପ ରେ ସମସ୍ତ ସ୍ତଙ୍କୁ ବି କୋପରେଟ କରୁଛନ୍ତି ସେ ଜିନିଷ ଟା ଭଲ। କିନ୍ତୁ ଆପଣତ ରିସି ଆପଣ ତ ପ୍ରୋବ୍ଲେମ୍ ଆପଣ ରିସିଭ୍ କରିପାରିବେ କରିପାରିବେନି ଆଉ।
ହଁ ହଁ ଏ ସେତିକିରେ ମୁଁ ଖୁସି। ମୋର ମୋର ଯେତିକି ମୋର ସେତିକିରେ ମୁଁ ବହୁତ ଆନନ୍ଦ।
ନା ଯାହା ହଉ ସେଇଟା ଆପଣଙ୍କର ହେଇଯାଇଛି ବଢିଆ ହେଇଛି।
ନାଇଁ ମୁଁ ବହୁତ ଆନନ୍ଦ ମୋର ଯେତିକି ମିଳୁଛି ବି ମୋର ସେତିକିରେ ଖୁସି। ବଡ ଆଶା ନାହିଁ। ବିଲକୁଲ କିଛି କରୁ ନଥିଲୁ ଗୋଟେ ଖୁସି ଲାଗୁଛି ବହୁତ
ଆରେ ସତ କଥା ଏକରେ ଘରେ ରହିଲୁ ଛୁଆ ପିଲା ଜଗିଲୁ ନାଇଁ? କି ତା ସହିତ ଆମ ଟାଇମ ବି ପାସ୍ ହେଇଯାଉଛି ବହୁତ ଖୁସି ଲାଗୁଛି।
ହଁ ସେ ସମସ୍ତଙ୍କ ସାଙ୍ଗରେ କଥା ହବା ଭେରାଇଟି କଥା ଶୁଣିବାକୁ ପଡୁଛି ମାନେ ଭଲ ଲାଗୁଛି ଛୁଆଙ୍କ ସବୁ ଛୁଆଙ୍କ କଥା ଖାଇବା ପିଇବା କଥା, ହଁ। ସେଇଟା ଟିକେ ଭଲ ଲାଗୁଛି ସେ ଜିନିଷଟା।
ସେଇଆପା। ଆଉ ସକାଳୁ କେତେବେଳେ ସ୍କୁ
ଆପଣ କଣ ଜାଣିନଥିଲେ ଏଟା ବାର ମିନିଟ୍ ଦି ସେକେଣ୍ଡ ବୋଲି?
ନାଇଁ ମୁଁ ଜାଣିନଥିଲି ଆପଣଙ୍କଠୁ ଫାଷ୍ଟକି ଶୁଣିଲି? ମୁଁ ଏମିତି ସମୟ ଦେଖେ ସମୟ ଦେଖେ ଠିକ୍ ଏ ଦଶ ମିନିଟ୍ ପରେ ଆଉ କୋଡ଼ିଏ ସେକେଣ୍ଡ ଖଣ୍ଡେ କି ପଚିଶ ସେକେଣ୍ଡ କି ଛବିଶ ସେକେଣ୍ଡ ଏମିତି ଯଦି ଗୋଟେ କ କଥା ସରିବାକୁ ହେଇଗଲା ପଇଁତିରିଶ ସେକଣ୍ଡ ଏମିତି ଚାଲେ କିନ୍ତୁ ଆମେ କା ଟି ମୁଁ ଜାଣିନଥିଲି ଆଜି ଯାଇଁଲେି ସବୁ କାମ ସରିଲା ପରେ ଯେମତି ପୋଲିସ ଆସନ୍ତିନି ଫିଲ୍ମ ମାନଙ୍କରେ ମାନେ ଏଇ ଫୋନ୍ ଟ୍ୟାକ୍ସ ଟା ସରିଯିବ ନା। ହଁ, ହଁ, ଆଜି ମୁଁ ଯାଇଁଲିି ଆପଣଙ୍କଠୁ। ନହେଲେ ଆମେ କାହିଁ ଏତେ ସମୟ ଖାଲି ଟାଇମ ଦେଖ ଟାଇମ ଦେଖ ଏମିତି ଦେଖୁନା ଆଉ। ଅଯଥାରେ ସେଠୁ ଆଉ ସମୟ ଲସ୍। ନାଇଁ କି ଗପି ଗପି ସରିଯିବ ଯୋଉଠି ସରିଯିବ ଆଉ କଣ? ତାପରେ ଟାଇମ ଟା ବି କାଉଣ୍ଟ ହବ ତ।
ହଁ, ଆପଣଙ୍କ ସାଙ୍ଗେ ଯୋଉ ଲାଷ୍ଟ ଟାଇମ୍ କଥା ହେଲି ଆଜି ଏବେ ଯୋଉ କଥା ହେଇଥିଲି ଦେଖୁନାହାନ୍ତି ଆପେ କଟିଗଲାନି କି? ଆପଣ ନା ଅଧା କଥା ହେଇଚେ କଟିଗଲା ମାନେ ଆମ କଥା ଟା ସରିପାରିଲାନି। ସେ ମୁଁ ଜାଣିନଥିଲି ସେ ଆଉ ଜଣେ କହିଲେ ସବୁଠୁ ହାଏଷ୍ଟ କେତେ ସେକେଣ୍ଡ ହେଇଚି ଜାଣିଚ ନା? ମୋର ନୁହେଁ ମାନେ ସାତଶହ ତିରିଶ ସେକେଣ୍ଡ।
ଓହୋ।
ମାନେ ଆମେ ଯୋଉ କଥା ହଉଥିଲେ ଦଶ ମିନିଟ୍ ଦଶ ମିନିଟ୍ ସମଥିଙ୍ଗ ପଚାଶ ସେକେଣ୍ଡ। ସେ ଆମର ଛଅଶହ ତିରିଶ, ଛଅଶହ ତେଇଶି, ଛଅଶହ ଅଶି, ଏଇ ଭଳିଆ। କିନ୍ତୁ ଏଇ ଯୋଉ ବାର ବାର ମିନିଟ୍ ଟା ଯୋଉ ଦଉଛନ୍ତି ସେଇଟାର ଆ ପି ଯଉ ଆପେ ଯୋଉଟା କଟିଯାଉଚି ସେଟା ହଉଚି ସାତ ଶହ ପରେ ଆସୁଚି ସମସ୍ତ
ହଁ ସେଇଟା ଆଗରୁ ଜାଣିଥିଲେ ସିନା ହେଇଥାନ୍ ମୁଁ ତ ଆଜି ଯାଇଁଲିି। କହିଲି ବା ଏ ଯୋଉ ଆମର ମୁଁ ଛୁଆ ଦିନେ ଫିଲ୍ମ ଦେଖେ ମୋ ମନରେ ସବୁବେଳେ ଆସେ ଏ ସବୁ କାମ ସରିଲା ପରେ ଆମ ପୋଲିସ ଆସୁଛନ୍ତି। ସେମତି ଆଉ କଣ।
ସେ କଥା, ମୁଁ ବି ସେ ଆଜି ଜାଣିଲି, ଆଜି ଜାଣିଲା ପରେ ମୁଁ ଯାହା ସାଙ୍ଗେ କଥା ହେଲି, ମୁଁ କହିଲି ଆପେ କଟିବ ତମେ କାଟନି। କାରଣ ସେମାନେ କାଟି ଦିଅନ୍ତି। ସେ ଆଉ ଜଣେ ମ୍ୟାମ୍ ସେ ବହୁତ୍ କମ୍ ଜାଣିଚନ୍ତି। ସିଏ ବି ସେମତି କହିଲା ନା ମୁଁ ଜାଣିନି। ମୁଁ କହିଲି, ତୁ କାଟେନି କାଟେନି ତୁ ରଖ ରଖ। ରହ ବେ ସେ ଆପେ କଟିଯିବ। ଆପେ ଆପେ କଟିଯିବ। କାହିଁକି ନା ଯାହାବି ହେଲେ ଗୋ ଶୁଣନ୍ତୁ ଦି ମିନିଟ୍ ରେ କମ୍ ସେ କମ୍ ସେ ଗୋ ଗୋଟେ ମିନିଟ୍ ତ ମାନେ ଗୋଟେ ମିନିଟ୍ ର ପଇସା ଆସୁ।
ହୁଁ।
ଆଉ କଥା ଆସେ। ମୁଁ ବି ପାଇବି ଆପଣ ବି ପାଇବେ।
ହଁ, ହଁ।
ଆଉ ଗୋଟେ ମିନିଟରେ ଆସୁ। ସେଇଟା ଗୋଟେ ମାନେ ମୋତେ ଏଇଟା ଭଲ ଲାଗିଲା ଯେ ମାନେ କଣ କହିଲେ ମାନେ ଯୋଉ କାରି ଗ୍ରୁପ୍ ର ସମସ୍ତେ ସମସ୍ତଙ୍କୁ କୋପରେଟ୍ କରୁଚନ୍ତି।
ହଁ, ହଁ।
ସେଇ ଜିନିଷ ଟା ବହୁତ୍ ଭଲ ଲାଗିଲା।
ଆଉ ଏତେ ନାଇଁ। ସେ କଣ ଟିକେ ନେଇ ଆସିବେ ଖାଇଦେବେ। ଆମେ ତ ଯାହା ଥିଲା ଖାଇ ଖୁଇ ଦେଇଚୁ ଆଉ। ସେ କଣ କି ଭାତ ଟା ଏବେ ବା ଖାଇଲେ। ଏବେ ଆଜ୍ଞା
ଆଚ୍ଛା, ଆଚ୍ଛା ସାଢେ଼ ନଅଟା ହେଇଗଲା।
ହଁ, ଏବେ ବା ଦଶଟା ବାଜିବ।
ମୁଁ ଆପଣଙ୍କ ସାଙ୍ଗେ କଥା ହେଇଯାଉଚି। ମୁଁ ଖାଲି ରୁଟି ଦିଟା ଆଳୁ ଜିରା ଆଳୁ ଟିକେ କରିଦେବି ଆଜି।
ସେଇଟା ଭଲ ଲାଗେ। ହଁ ସେଟା ବି ରାତି ପାଇଁ ଠିକ୍।
ହଁ ଟିକେ ଏଥିରେ କଣ କି ନା, ହେଟା କଞ୍ଚା ବି କରିହବ। ସିଝେଇକି ବି କରିହବ। କଞ୍ଚାଟା ତେଲରେ ଭାଜିିକି ନାଇଁ ସିଝେଇକି କର କଞ୍ଚାଟା ତେଲରେ ଭାଜି
ମାନେ କାଟନ୍ତି ଆଗେ କେମିତି କୁହନ୍ତୁ?
ମୁଁ ହେଟା ମିଡିୟମ ଟା କାଟେ।
ମିଡ଼ିୟମ ଟା ମାନେ ଲମ୍ବା ଲମ୍ବା ନା ତରକାରୀ ସାଇଜ୍ ର?
ନାଇଁ ନାଇଁ ତରକାରୀ।
ତରକାରୀ ସାଇଜ୍ ର।
ହୁଁ। ସେଥିରେ ଟିକେ ଧଣିଆ ପାଉଡ଼ରଟା ପଡେ ଆଉ। ଧଣିଆ ଅଦା ଟା ଟିକେ ଭଲ ଲାଗେ ପଡ଼ିଲେ ଆଉ।
ହଉ ଆଗେ ରେସିପି ଷ୍ଟାର୍ଟ କରନ୍ତୁ। ଆଳୁ କଟା ଗଲା କୁହନ୍ତୁ ତାପରେ କହି କହି ଯାଆନ୍ତୁ ଯୋଉଠୁ ସରିବ ସରିବ ଆଉ ବନ୍ଦ ହବ ଆଉ। ହଁ ଆଳୁ କଟାଗଲା। କୁହନ୍ତୁ।
ଆପଣ ଏଟା ଏ ଯୋଉ ଆଳୁଟା ଟିକେ ଭାଜିକି ରଖିଦେବେ। ଭାଜି ଦେଇକି ରଖିଦେଇକି ଆପଣ ଏଇ ଯୋଉ ରସୁଣ ଆଉ ଅଦା, କଞ୍ଚା ଲଙ୍କା
ହଁ ଆମେ ତ ରସୁଣ ଖାଉନା। ଅଦା ଅଦା କଞ୍ଚାଲଙ୍କା ହଁ ରସୁ ସୁଣ ରିମୁଭ୍ ହେଲା।
ତାପରେ ତେଲ ପକେଇବେ ତାପରେ ତ ଆଳୁକୁ ପକେଇବେ ମେନ୍ ମସଲା ହଉଚି ଆପଣଙ୍କର ଜିରା ଗୁଣ୍ଡ ଟା ଏଇଯୋଉ ଧଣିଆ ଗୁଣ୍ଡ ଟା ଆଉ।
ଆଚ୍ଛା। ଟମାଟ ଫମାଟ କିଛି ପଡିବନି ଏ ସେ ଆଳୁ ଦମ ହେଇଯିବ ପୁଣି ନା କି ନାଇଁ ଏଇଟା ତ କାଲି କରିବି ଆଉ ଛଆଙ୍କୁ ଟିଫନ୍ ଦେବି କାଲି ସ
ଲୁଣ ହଲଦୀ ଲଙ୍କାଗୁଣ୍ଡ ସେ ଧଣିଆ ଗୁଣ୍ଡ ଟିକେ ପକେଇଦେବେ ଲାଷ୍ଟରେ ଯୋଉ ମ୍ୟାଗି ମସଲା ଆସୁଚି ମ୍ୟାଗି ମସଲା ଟିକେ ପକେଇଦେଇକିରି ଆଚ୍ଛା ହଁ ବିନାମ କରି ପାଉଡର୍ ଟି ଟିକେ ନାଗୁରୁ ଛିଞ୍ଚି ଦେଇକି ଧଣିଆ ପତ୍ର ଟିକେ ଅଧିଆକିରି ପକେଇଦେବେ ଗାନିସିଙ୍ଗ ଭଳିଆ ହେଇଯି ବଢିଆ ଲାଗିବ ଆଉ।
ଆ କାଲି ସକାଳୁ ତାକୁ ଟ୍ରାଏ କରିବି ମାନେ ଟ୍ରାଏ କରିବି ମାନେ କରିବି ଛୁଆଙ୍କୁ ଟିଫିନ୍ ଦେବି କାଲି ସ କାଳୁ କାଲି ସୋମବାର ନା। ନା ମୁଁ ଶିକିଚି କେମିତି କହିଲେ ଏଇଟା ଯୋଉଟା କହିଲେ ମୁଁ ସିଝେଇ ଦିଏ ସିଜେଇ ଦେଇକି କି ସୋରିଷ ତେଲ ପକାଏ ହେଙ୍ଗୁଟିଏ ପକାଏ କସ୍ତୁରୀ ମେଥି ଟିକେ ପକାଏ କିନ୍ତୁ ଆଗେ ଟିକେ ଜିରା ଫୁଟେଇଦିଏ ଲଙ୍କା ପ୍ରାୟେ